ହ୍ୟାଲୋ।
ହ୍ୟାଲୋ।
ହଁ, ମ୍ୟାଡ଼ାମ କୁହନ୍ତୁ?
ହ୍ୟାଲୋ।
ହ୍ୟାଲୋ, ସୁବୀଲା?
ହଁ, କୁହନ୍ତୁ?
ହଁ କୁହନ୍ତୁ, କଣ କରୁଥିଲେ?
ମୋ ଭୟସ ଶୁଭୁଛି ନା?
ହଁ ହଁ ଏବେ ସୁବୁଛି।
ଆପଣଙ୍କ ଭଏସଟା ଟିକେ ଶୁଭୁନି କ୍ଲିୟର?
ଏବେ ସ ଏବେ ଶୁଭିଲା?
ଆଉ ଥରେ କୁହନ୍ତୁ।
ନାଁ ଏବେ ସୁବିଲା ତ?
ହଁ ଟିକେ ସ୍ଲୋ ଶୁଭୁଛି କାଇଁ।
ଏବେ ସୁବିଲା?
ହଁ ହଁ ଏବେ ସୁବିିଲା ଏବେ ସୁବିଲା। ସ୍ଲୋ ଶୁଭୁଥିଲା ତ।
ଆଉ କଣ କରୁଥୁଲ? କିଛି ନାହିଁ ଏବେ ଡିନର୍ ସାରିକି ଆସିଲି ଆଉ।
କଣ କରୁଥିଲେ?
ଡିନର୍ ରୁଟି
ଆପଣଙ୍କ କଥା ଶୁଭୁଥିଲା ପୁଣି ଏବେ ଆଉ ଠିକ୍ ସେ ଶୁଭୁନି।
ରୁଟି, ଡାଲ୍ ଫ୍ରାଏ କରିଥିଲି।
ଆଛା।
ଆଉ ଆପଣ?
ଆ ଆମର ଆଜି ଟିକେ ଆଇଁଷ ହେଇଛି ମାଛ ଆଉ।
ମାଛ କଣ?
ମାଛ ବେସର।
ମାଛ ବେସର ରୁଟି ନା ଭାତ?
ନାଇଁ ନାଇଁ ଭାତ, ଭାତ। ମୁଁ ଟିକେ ସାଧା ଭଲ ପାଏ ଡାଲମା ହେଇଛି ଆଉ ସେମାନଙ୍କର ମାଛ ବେସର। ସଖାଳେ ହେଇଥିଲା ବି ସେଇଆ ମାନେ ମାଛ ମସଲା ଦେଇ ହେଇଥିଲା ଏବେ ବେସର ହେଇଛି। ଆପଣଙ୍କୁ
କଣ କହିଲେ? ହଁ। ମୁଁ କହିଲି ମାଛ ଭଜା ଥିବ ସେଇଟାକୁ ବେସର କରିଦେଇଥିବେ ଆଉ।
ହଁ, ହଁ, ହଁ, ହଁ।
ଆଉ ମାଛ ବେସରଟା କେମିତି କେମିତି କଣ ଆପଣ କରୁଛନ୍ତି?
ମୁଁ ସେ ସୋରିଷ, ଜିରା ଆଉ ରସୁଣ, ଶୁଖିଲା ଲଙ୍କା ତାକୁ ଟମାଟ ପ କାଏ ନହେଲେ ବେଳେ ବେଳେ ମସଲାରେ ପକାଏ ତାକୁ ଗ୍ରାଇଣ୍ଡିଙ୍ଗ କରିଦିଏ ଟିକେ କସି କି ତାପରେ ତ ଆଳୁ ପକେଇକି ମାଛ ଆଉ। ପାଣି ଦେଇଦିଏ ଆମ୍ବୁଲ ପକେଇଦିଏ ଏମିତି ଆଉ।
ମାନେ ଆଳୁଟା ଆ ଆଳୁଟା ଭାଜିକି ପକାନ୍ତିନା ସିଝା ଆଳୁଟା?
ଭାଜିକି ପକାଏ ବେଳେବେଳେ ବେଳେ ବେଳେ ଯଦି ସିଝାଥିବ ପକେଇଦିଏ ଏମିତି ଆଉ।
ଆଉ ସେ ଯେଉଁ ସୋରିଷ ମସଲା ଯୋଉ କରନ୍ତି ସେ ଯୋଉ ଯୋଉ ମସଲାଟା ସେଥିରେ କଣ ପକାନ୍ତି? ଖାଲି ସୋରିଷ ଆଉ କଣ?
ସୋରିଷରେ ପା କହିଲି ଜିରା ରସୁଣ, ଶୁଖିଲା ଲଙ୍କା।
ଆଉ ଅଦା ପକାନ୍ତିନି?
ନାଇଁ ଅଦା ଟା ଆମର କେବଳ ସେଥିରେ ଯୋଉ ପିଆଜ, ରସୁଣ, ଅଦା ହେଲେ ଅଦା। ଏଥିରେ ହେଲେ ଖାଲି ରସୁଣ। ଆପଣ କେମିତି କରନ୍ତି? ହ୍ୟାଲୋ। ହ୍ୟାଲୋ।
ହଁ ଆପଣଙ୍କ କଥାରେ ମୋତେ କାଇଁ ମଝିରେ ମଝିରେ ଶୁଭିଲାନି କିଛି ତ।
ମତେ ଶୁ ଆ ମୋ କଥା ଆପଣଙ୍କୁ ଶୁଭୁନି?
ହଁ, ଏବେ ଶୁଭିଲା ସେତେବେଳେ ଟିକେ କଟି ଯାଇଥିଲା ଟିକେ। ହଁ ମଝିରେ ହଁ ମତେ ଟିକେ ଶୁବିଲାନି ନେଟୱର୍କ୍ ପ୍ରୋବଲମ୍ ହଉଛି କି କଣ।
ହଁ, ଗୋଟେ ସେକେଣ୍ଡ ରୁହନ୍ତୁ ତାହେଲେ।
ଶୁଭିଲା କି?
ହଁ ଏବେ ଶୁବିଲା କୁହନ୍ତୁ?
ଶୁଭିଲା ନା?
ହଁ ହଁ
ହଁ କୁହନ୍ତୁ। ମୁଁ କହିଲି ଆମର ଆକ୍ଚୁଆଲି ବେସରଟା ଏମିତି ହୁଏ। ସୋରିଷ ଜିରା ରସୁଣ ଶୁଖିଲା ଲଙ୍କା
ଆଚ୍ଛା
ଆକୁ ଗ୍ରାଇଣ୍ଡିଙ୍ଗ କରିକି। ତାପରେ ଟମାଟ ଫମାଟ ଦେବ। କଶିଲା ବେଳେ ଟିକେ କଶି ଆ ବେ- ବେଶୀ ତ କଷା ହୁଏନି ସୋରିଷ ମସଲା। ତାପରେ ଆଳୁ ଟିକେ ପ ପକେଇ ଦେଇକି ପାଣି ଦେଇ ଦିଏ ଆଉ। ଯଦି ଆଳୁ ଭାଜିକି ରଖା ହେଇଥିବ ପକା ହଉ ନହେଲେ ସିଝା ଥିଲେ ପକେଇଦବ ପାଣି ଦେଇ ଆମ୍ବୁଲ ଦେଇ ମାଛ ଆଉ।
ବେସର ମାନେ ତ ସେଇଟା ଆମ୍ବୁଲ ଟିକେ ପଡ଼ିବା ଦରକାର ଆଉ। ଆମର ମାଛ ବେସରଟା କେମିତି କରେ।
ଉଁ ହୁଁ ହୁଁ
ମାଛଟା ତ ଆଗ ଧୁଆଧୁଇ କରି ଲୁ ଲୁଣ ହଳଦୀ ସବୁ ଗୋଳା ଗୋଳି କରି ଭାଜି ଦିଏ ଆଗ। ମସଲାରେ କଣ ଟିକେ ସୋରିଷ ଆଁ ଜିରା ରସୁଣ ଅଦା କଞ୍ଚାଲଙ୍କା ଆଉ ଯଦି ଧନିଆ ପତ୍ର ଥାଏ ବି ବାଟେ। କିନ୍ତୁ ଟମାଟଟାକୁ ବାଟ୍
ସେଥିରେ ଏଟା ଲାଷ୍ଟରେ ବି ମୁଁ ପକାଏ।
ହଁ କିନ୍ତୁ ନାଇଁ ଟମାଟଟା ମୁଁ ସେଥିରେ ବାଟେନି। ଆଉ ତାପରେ କଣ ତାପରେ କଡ଼େଇ ଆଗ ବସି କି କର କଡ଼େଇ ଗରମ ହେଲା ପରେ ଆଗ ତେଲ ଦିଏ। କ ତେଲ ଗରମ ହେଲା ପରେ ଫୁଟଣ ଦିଏ। ଫୁଟଣ ଟିକେ ତେଜପତ୍ର ଶୁଖିଲା ଲଙ୍କା ତାପରେ ଟମାଟ ମା- ମାଛ ଦେଖିକି ଟିକେ ଖଟା ଅନୁସାରେ ମାନେ ବଡ଼ ବଡ଼ ବଡ଼ ଟମାଟ ଦିଟା ହଉ ପଛେ କେ ପୁରା ଭଲ କି କାଟି ଦେଇକି ଛୋଟ ଛୋଟ ଆଗ ଟମାଟ ପକେଇଦିଏ। ପିଆଜ ପକାଏ ନହେଲେ ପ୍ରାୟ ମୁଁ ମୁଁ କିନ୍ତୁ ପ୍ରାୟ ପିଆଜ ପକା - ପକାଏନି ଟମାଟଟା ଟିକେ ଅଧିକା ପକାଏ ପକେଇଲେ ସେଇଠି ଟିକେ ଲୁଣ ହଳଦୀ ଦେଇଦେଲେ ସେଥିରେ ସିଝିଯାଏ। ତାପରେ ସେ ଯେଉଁ ହୁଁ ପେଷ୍ଟଟା କରିଚି ମସଲା ଯୋଉ ଉଁ ସୋରିଷ ମସଲାଟା ସେଇଟା ପକାଏ।
ହୁଁ
ସେଇଟା ପକେଇକି ମୁଁ କ ମାନେ କଷେ। ସୋରିଷ ତ ଖାଲି କସିଲେ ସେଇଟା ପିତା ଲାଗିବ। ମୁଁ ପାଣି ଦେଇ ଦେଇ ଟିକେ କସେ। ସାଙ୍ଗେ ସାଙ୍ଗେ ପାଣି ଦେଲେ କଣ କି ସେଇଟା ଭଲ ଲାଗିବନି ସୋରିଷଟା। ଟିକେ କଷିଦେଲେ ସୋରିଷଟା ଟିକେ ଭଲ ଲାଗିବ ହଁ। ସେଥିଲାଗି କି ସୋରିଷଟା ଟିକେ ମୁଁ କଷି ଦିଏ ଅଳ୍ପ ପାଣି ଦେଇ ଦେଇ ଟିକେ କଷି ଦିଏ। କଷି ଆସିଲା ପରେ ପ୍ରାୟ ସେଥିପାଇଁ ମୁଁ ଆଳୁ ସିଝା ରଖିଥାଏ ମାଛ ଫାଛରେ କଲେ ଆଳୁ ସିଝାଟା ରଖିଥାଏ। ମାନେ ଆଳୁଟା ଅ ଅଲଗା ସିଝେଇ ଦେଇଥାଏ ସେଇଟି। ତାପରେ ଉଁ ପାଣି ସେ କଷି ଆସିଲା ପରେ ଟିକେ ଗରମ ପାଣି ଦିଏ। ଗରମ ପାଣି ଫୁଟି ଆସିଲା ବେଳକୁ ମାଛ ଛାଡ଼ି ଦିଏ। ଆଳୁ ବି ଛାଡ଼ି ଦିଏ। ତାପରେ ସେଥିରେ ଆମ୍ବୁଲ ଆମ୍ବୁଲ ଗୋଟେ ଖଣ୍ଡେ ଛାଡ଼ି ଦିଏ ଆଉ। ମୁଁ ଟମାଟଟା ସେ ସେଥିରେ ଗ୍ରାଇଣ୍ଡ କରେନି ଆଉ ଟମାଟଟା ମୁଁ ଏଇ ଏଇ ପ୍ରୋସେସରେ କରେ। ଏମିତି କଲେ କଣ ହୁଏ ନା ଟମାଟଟାରେ ତ ମିଶିଯାଏ। ତାପରେ ତା କଲରଟା ଟିକେ ଭଲ ଆସେ। ଭଲ ଲାଗେ ଟେଷ୍ଟ ଟିକେ ଭଲ ଲାଗେ କଲରଟା ବି ଗୋଟେ ଭଲ ଆସେ। ଗ୍ରାଇଣ୍ଡିଙ୍ଗ ବି ଜଣେ ଜଣେ କରନ୍ତି କିନ୍ତୁ ମୁଁ ଗ୍ରାଇଣ୍ଡିଙ୍ଗ କରେନି ଆଉ।
ହୁଁ ହୁଁ ହୁଁ ଆପଣ କଣ ଭଲ ପାଆନ୍ତି ଭେଜ ନା ନନ ଭେଜ?
ମୁଁ ଭେଜ୍ ନନ୍ ଭେଜ୍ ଦିଇଟା ସେ ଯେମିତି ଲାଗେ ବହୁତ ସବୁବେଳେ ଭେଜ୍ ଲେ ନନ ଭେଜ୍ ଦେଲେ ଖାଇଦବି ସବୁବେଳେ ଭେଜ ଦେଲେ ଖାଇଦେବି ସେମିତିୟା ନୁହଁ। ନା ସେମିତି ଆଉ ସମାନ ସମାନ ଆଉ। ତିନି ଦିନ ଖାଏ ବୁଧବାର ଶୁକ୍ରବାର ରବିବାର ଆଉ।
ଆପଣ ଦେଇଛନ୍ତି ବୋଧେ ଇୟର କଟ ଦେଇଛନ୍ତି ବୋଧେ?
ନା ନା ନା ଇୟରକଟ୍ ଦେଇନି।
ନାଇଁ କଥା ଟା ନା ଆପଣଙ୍କର କଣ ହଉଛି ମଝିରେ ମଝିରେ ସ୍ଲୋ ମଝିରେ ମଝିରେ ଠିକ ରେ ଶୁଭୁଛି।
ନାଇଁ ନାଇ ସେ ଆକ୍ଚୁଲି କଣ ନା ନେଟୱାର୍କ ପ୍ରୋବଲେ ହେଉଛି ତ ସେଥିଲାଗ କିନ୍ତୁ ମତେ ବି ବେଳେବେଳେ ମୁ କିନ୍ତୁ ମୁଁ ଇୟ କରିଦେଇକି କଥା ହେଉନି ବେଳେବେଳ ଶୁଭୁନି କଣ ହେଉଛି ଆଉ।
ହଁ ନେଟୱାର୍କ ତାହଲେ ସ୍ଲୋ ଅଛି ସେଇଥିପାଇଁ ବେଳେଳେ କଥା ଠିକ୍ ସେ ମାନେ ବହୁତ ସ୍ଲୋ। ଶୁଭୁଛି ବେଳେ ବେଳେ ଟିକେ ଶୁଭୁଛି ଠିକ ରେ। ହଁ। ନା ଖାଇନି ଆମର ଖାଇଲା ବେଳକୁ ସେଇ ଏଗାରଟା ସାଢେ ଏଗାରଟା। ମୋ ହଜବେଣ୍ଡ ଆସିବେ ପୁଅ ବି ଖାଇନି ପଡୁଛି ଆ ସବୁ ଖାଇବୁ। ପୁଅର ଏଇଟା ଥାର୍ଡ ଇୟର ବିଟେକ୍।
ଆଚ୍ଛା।
ହଁ ଆଉ ତ ସେଇଥିପାଇଁ ତ ପରୀକ୍ଷା ଚାଲିବ ଜୁଲାଇ ଦୁଇ ତିନି ରୁ ତ ସେଇଥିାଇଁ ସେଠି ପଢାପଢି କରୁଛି ଖାଉ ତ ଲେଟ ରେ ଶୋଇଲା ବେଳକୁ ବାରଟା ସାଢେ ବାରଟା।
ହଁ ତ ସମସ୍ତେ ପା ସମସ୍ତେ ତ ଶୋଇଲା ବେଳକୁ ବାରଟା ସାଢ଼େ ବାରଟାରେ ତ ଶୋଇଲାବେଳୁକୁ। ମୁଁ ଲେ ମୁଁ ଜଲଦି ଡିନର୍ କରେ ହେଲେ କିନ୍ତୁ ଶୋଇାଲା ବେଳକୁ ଯାହା ହେଲେ ବାର ଟା ସାଢେ ବାରଟା।
କିନ୍ତୁ ଦେଖନ୍ତୁ ଡିନର କରିଦେବେ ନା ଜଲ୍ଦି ଯେତେ ଡେରିରେ ଶୋଇବେ ଭୋକଟା ସେତେ ଲାଗି
ନାଇଁ ଭୋକ ଲାଗିବନି।
ମୁଁ ଯେତେ ଡେରି ଯାଏ ରହିବି ଆ ମାନେ ଯଦି ବି ମୁଁ ଖାଇ ଦେଇଥିବି ନଅଟା ସୁଦ୍ଧା ମୁଁ ଯେତେ ଡେରି ପ ପର୍ଯ୍ୟ ରହିବି ମତେ ଯାହା ହେଲେ ଟିକେ କ୍ରେ ମାନେ ଇଛା ହବ ଖାଇବା ପାଇଁ। ଟିକେ ବିସ୍କୁଟ ଖାଇଦେ ଟିକେ ନହେଲେ ମିକ୍ସଚର ଟିକେ ଖାଇଦେ ନହେଲେ ଏମାନେ କଣ ଖାଉଥିବେ ଟିକେ ଖାଇଦେ। ସେ ଚାଲିବ ବାରଟା ଯାଏ କିଛି ନା କିଛି ପାଟରେ ଟିକେ ଟିକେ ଯେତେ ରୋକିବାକୁ ଚେଷ୍ଟା କଲେ ବି ସେ ହବନି। ତଣୁ ଯେତେ ଶୀଘ୍ର ଖାଇବ ମାନେ ତାର ଅଳ୍ପ ସମୟ ଭିତରେ ଶୋଇବାର ଅଛି।
ହଁ ନାଇଁ ମୁଁ କରି ତାକୁ ଜଲ୍ଦି ଖାଇ ଦେଇକି ତାକୁ ଗୋଟେ ପଢ଼ାଏ ପୁଅକୁ। ଆଠଟାରୁ ସାଢେ ନଅଟା ଦଶଟା ପର୍ଯ୍ୟନ୍ତ ତା ପୁରାଏ ବସିକି ପଢ଼ାଏ। ପଡ଼େଇବି ତାପରେ ଏମାନେ ତ ଲେଟ ରେ ମାନେ ଆମେ ସମସ୍ତେ ଜଲ୍ଦୀ ଖାଉନା ମୁଁ ଖାଇଦିଏ। ଖାସ୍ କରିକି ଆଉ ଯଦି ଥାଏ ପୁଅ ବି ମୋ ସହିତ ଖାଇଦିଏ ଆଉ।
ହୁଁ ହୁଁ ହୁଁ ହୁଁ।
ନହେଲେ ଏମାନେ ବାବା ସେମାନେ ହଜବେଣ୍ଡ ସେମାନେ ସବୁ ଡେରି କରି ଖାଆନ୍ତି।
ଏ ଶୀଘ୍ର ଖାଇବାଟା ଟିକେ ବି ଭଲ କାର ଯେତେ ଶୀଘ୍ର ଖାଇବ ସେ ଯଦି ଶୋଇବା ପୂର୍ବରୁ ତାର ଦି ଘଣ୍ଟା ପୂର୍ବରୁ ଖାଇଲା ମାନେ ତମର ଆକ୍ଚୁଆଲି ସେଇଟା ଠିକ୍ ସେ ସେ ମାନେ ହଜା ହଜମ ହବ ହୁଁ ଯୋଉଟା କି ଦେହରେ ଲାଗେନି କହୁଚନ୍ତି। ଆଉ ଆମର ତ ଖାଇବା ମାନେ ଶୋଇବା ଖାଇଦବା ମାନେ ପେଟ ଟିକେ ଭାରି ହେଲେ ହଁ ନିଦ ଆସିଲା।
ହଁ ପ୍ରକୃତରେ ସେୟା ହୁଏ ହେ
ପ୍ରଥମେ ପ୍ରଥମେ ଟିକେ କଷ୍ଟ ହୁଏ ତାପରେ ଅଭ୍ୟାସ ହେଇଯାଏ ଆଉ।
ଅଭ୍ୟାସ ହେଇଗ
ନାଇଁ ଆପଣ ଠିକ୍ କରୁଚନ୍ତି ଜଲଦି ଖାଉଛନ୍ତି ଭଲ ନା।
ଖାଉଛି ଜଲ୍ଦି ବି ଅଭ୍ୟାସ ହେଇଲାଣି ତ ଆଉ ମୁଁ ବି ଯଦି ବେଶୀ ଲେଟ୍ ନାଇଟ୍ ରେ ଖାଉଚି ମୋତେ ବି ମାନେ କେମତି ଗୋଟେ ଲାଗୁଛି ଗୋଟେ ମାନେ ଅବାଗିଆ ମତେ ବି ଲାଗୁଚି ମାନେଟା ପେଟଟା ପୁଡ଼ିଲା ଭଳିଆ କି ପେଟ କେମିତି ଲାଗୁଚି, ଯଦି ମୁଁ ଲେଟ ନାଇଟରେ ଖାଇଦୋଉଚି କାଇଁନା ଆଜି ତିନ ଚାର ମାସ ହେଲା ମୁଁ ସେମିତି ଖାଇଲିଣି।
ହୁଁ ହୁଁ ହୁଁ।
ସେଟାବେ ବେଳେ ରେ ତଥାପି ତ ଆଜି ଖାଇଲାବେଳେ ଆଟା ହେଇଗଲା ଟିକେ ଏପଟ ସେପଟ ହେକିିକେ ଆଟା ହେଇଗଲା। ଆଉ ଘରୁକୁ ଗେଷ୍ଟ ଆସିଲା ମାନେ ତ ଖାଇବା ଟାଇମ୍ କେବେ ବି ସମାନ ରହିବନି ସେ ନିଶ୍ଚୟ
ହୁଁ ହୁଁ ହୁଁ ନାଇଁ ଯେତେବେଳେ ଆପଣ ଭାବନ୍ତୁ ନ ଖାଇଥିବେ ଆପଣଙ୍କ ବଡି କେମିତି ଲାଗୁଥିବ, ବହୁତ ହାଲକା କାମ କରିବାକୁ ଇଚ୍ଛା ମାନେ ବହୁତ ଫ୍ରୀ ଲାଗୁଥିବ କିନ୍ତୁ ଖାଇ ଖାଇଦେବେ ମାନେ ସରି ଗଲା।
ଖାଇଲେ ମାନେ ତ ଆଉ ଇଚ୍ଛା ହବନି ତ
ସଖାଳୁ ମାନେ ଜଳଖିଆ ଟା ଖାଇଦେଲା ପରେ ଚଳିବ ତଥାପି କାମ କରିହବ। କିନ୍ତୁ ଖରାବେଳ ଖାଇବା ଟା ଖାଇଦେଲ ମାନେ ଖାଲି ତମେ ଖୋଜିବ ଖଟ କୁଆଡେ ଗଲା ମୋର।
କିଏ ବି ମାର୍କଟ ଯିବା ବି ମୋତେ ଇଚ୍ଛା ହୁଏନି ମୁଁ କହିଲି ଟିକେ ରହ ମୁଁ ଘଣ୍ଟାଟେ ଯାଉ ପଛେ ଯିବି।
ଠିକ୍ ଠିକ୍।
ଇଛା ହୁଏନି ପ୍ରକୃତରେ ଖାଇ ଖାଇଦେଲେ ସେଇ ଲାଗି ମୁଁ ଯାହା କାମ ଥାଏ ସାରିଦେବି ଆସି ଖାଏ ପଛେ କାମ ଖାଇଦେଇକି କୁଆଡେ ଯିବାଟା ମୋ ପାଖେ ଅସୁବିଧା।
ହୁଁ ହୁଁ ହଁ ହଁ ନା ସତ କଥା ହୁଏ ସେମତି। ପେଟଟା ଭାରି ହେଇଗଲେ ଆଉ ଇଚ୍ଛା ହୁଏନି ଖାଇବା ପାଇଁ ଏ ଯିବାକୁ କୁଆଡେ ଇଚ୍ଛା ନାହିଁ କେମତି କି ଗଡିଗଲେ ଭଲ ଲାଗେ। ଆଚ୍ଛା ହଉ ଆପଣଙ୍କ ପୁଅ ଝିଅ। ହାଲୋ।
ହୁଁ। ମୁଁ କହିଲି ପୁଅ ଦେ, କଣ କହିଲେ ପୁଅ ଏଇଟି ଅଛି। ପୁଅ ଗୋଏଟି ଖାଲି ପୁଅ।
ପୁଅ ଷ୍ଟାଣ୍ଡାଡ ଫାଇଭ ଆଛା। ପଢୁଚନ୍ତି ନାଁ କୋଉ ସ୍କୁଲ?
କଣ କହିଲେ?
କୋଉ ସ୍କୁଲରେ ପଢୁଚନ୍ତି?
ସେଇ ଭେଙ୍କଟେଶ୍ୱରୀ ଇଂଲିଶ ମିଡିୟମ ସ୍କୁଲ।
ଓହୋ ଭେଙ୍କେଟେଶ୍ୱର ଏଇ ପଟିଆ ବୋଧେ।
ହଁ ସେଇ ଆମର ଏଇଠି ଅଛି ବରମୁଣ୍ଡାରେ। ବ୍ରାଞ୍ଚଟା ବରମୁଣ୍ଡାରେ ହଁ।
ଓହୋ ଆଉ ଆପଣ ଏଥର ରଜରେ କୁଆଡେ ଯାଇ ଥିଲେ ବୁଲାବୁଲି କରିବାକୁ।
ରଜରେ କୁଆଡ଼େ ଯାଇନି ଆକ୍ଚୁଆଲି ଘରେ ଆମର ପୁରା ଗେଷ୍ଟ ତ ଫୁଲ୍ ଥିଲେ। ଅ ରଜରେ ଆଇନି। ହଁ ଏମିତି ଆଉ। ହଉ। ଦେଲେ ବା